ହାଲୋ।
ହୁଁ।
ହଁ କଁ କରଚୁ?
ଏଇ ଏବେ ଆସଚି ତଳୁକୁ କୋହୁନୁ।
ଆଉ
ଯାହା ଯାହା ପଚାରିଥିଲି କହିଯା।
ମାଛଟାକୁ ମାଛ ଭଜାଟା କୁ କଡ଼େଇ ଗରମ କରିକି ତେଲ ପକେଇକି ଫୁଣି ଥରେ ସେ ମାଛଟାକୁ ପକେଇ ଦିଏ ମୁଁ। ପକେଇ ଦେଇକି ସୋରିଷ ବାଟଣ ଯୋଉ ମସଲାଟା କରିନଥାଏ କି। ତା ଓପରେ ଦେଇଦିଏ ଦେଇ ଦେଇକି ହଳଦୀ ଗୁଣ୍ଡ ଲୁଣ
ହଁ ଦେଇଦିଏ ନା ନା ପାଣି ଟା ମୁଁ ଆଗେ ଦେଇଦିଏ ଆ ପାଣି ଦେଇଦିଏ ପାଣି ଫୁଟି। ଟି ନେ ସେଠି ଲୁଣ ହଳଦୀ ଗୁଣ୍ଡ। ଆଉ ଟମାଟୋ ଟିକେ ପକାଅ କି ତର ଆମ୍ବୁଲ ପକା ତୁ ଯାହା ପକା ଟମାଟୋ ପକେଇକି ମୁଁ କରେ। ଟମାଟେ ଦେଇଦିଏ ବାସ ସରିଲେ ସେ ପାଣି ଟା ମରିଗଲେ ସେଟା ଆପେ ଆପେ ହେଇ। ଯିବମ ଘୋଡ଼େଇ ଦିଏ ତାକୁ ଟିକେ ହେଇଯିବ। ସେମିତିତ ମାଛ ବେଶର ଶୁଖା ହେଇଯିବ ସରିଲା। ସେତିକିରେ ତ ପୁରା ଟେଷ୍ଟି ଆଉ।
ଆଉ କଙ୍କଡା ଟା।
କଙ୍କଡ଼ା କଙ୍କଡ଼ାଟା ମୁଁ କେବେ କରିନି। କଙ୍କଡ଼ାଟା ଖାଲି ଏମିତି ମସଲା ଯେମିତି ସାଧାରଣ ପ୍ଲେନ୍ ଚିକେନେ ମସଲା କରାଯାଏ ହଁ ହଁ କରିଥିନି। ଚିକେନ ମସଲା ଯେମିତି କରାଯାଏ ସେମିତି ତ କରେ ଆଉ।
କେମିତି।
ଚିକେନ୍ ମସଲା ଯେମିତି କରାଯାଏ ଚିକେନ୍ ରେ ସବୁ ପିଆଜ ରସୁଣ ଅଦା ଯେମିତି ମସଲା କରାଯାଏ। ସେମତି କରିକି ମୁଁ କଙ୍କଡା କରେ ଆଉ କଙ୍କଡା ଛଡାଯାଏ ଆଉ। ପିଆଜ ରସୁଣ ଅଦା ଶୁଖିଲା ଲଙ୍କା ଜିରା ମୁଁ ଏମିତି ପକେଇକି ଗ୍ରାଇଣ୍ଡର କରିଦିଏ। ମତେଏରା ଗୋଟା ମସଲା ଭଲ ଲାଗନି ମୁଁଏରା ଗୋଟା ମସଲା ମସଲା ଦିଏନି ଚିକେନ୍ ଫିକେନ୍ କଉଥିରେ ଦିଏନି।
ଅହ।
ଗୋଟା ମସଲା ଦିଅନ୍ତୁ ନେହି କି। ଗୋଟା ମସଲା ଯୋଉ ଦିଅନ୍ତି ନେହି ହ୍ୟାଲୋ।
ହୁଁ।
ଯୋଉ ଗୋଟା ମସଲା ଦିଅନ୍ତି ମୁଁ ସେ ଗୋଟା ମସଲା ଦିଏନାହିଁ।
ହଁ। ମୁଁ ସବୁ ଯେମିତି ସାଧା ସିଧା କରେ ମୁଁ କିଛି ରଙ୍ଗୀନୀ କରିକି କରେନି। କୌଣସି ଜିନିଷ।
ମୋର ସବୁ ସାଧା ସିଧା ହିସାବରେ ଆଉ।
ଆଉ କଣ ଜାଣିଛୁତ କହ।
ଆଉ କଣ ରୋଷେଇ ଭାତ ଡାଲି ଡାଲମା। ଭଜା ଏଇରେ।
ଆଉ ଆଉ ତୁ ପା ଲୋ ଦଲିଆ କରୁ ଦଲିଆ।
ହଁ। ଦଲିଆ ଦଲିଆ ର ଅଧା ପଡିବ ମୁଗ ଯାଇ।
ହଁ।
ଏ ଯେକୌଣସି ତୋର ପରିବା ଯାହାବି ତୁ ପକେଇ ପାରିବୁ ସେଥିରେ। ପରିବା ବାଇଗଣ ଫାଇଗଣ ପକାଇନି ବାଇଗଣ ଫାଇଗଣ ଛାଡିକି। କୋବି ହୋଉ ଗାଜର ବିମ୍ସି ବିଟି, ଝୁଡଙ୍ଗ ଆଉ ସେ ଯୋଉ କ୍ୟାପ୍ସିକମ୍ ବି ଥିନେ ବି ପଡି ପାରିବ ଟମାଟୋ ବି ଟିକେ ପଡି ପାରିବ ଆଳୁ ଏମିତି ସବୁ ପଡିକି ହୁଏ କି ଫାଷ୍ଟେ ତେଲ ପକେଇବୁ ଟିକେ
ଶୁଖ୍ ଶୁଖିଲା ଲଙ୍କା ଜିରା ପଡ଼ିବ।
ଶୁଖିଲା ଲଙ୍କା ଜିରା ପଡିବ ତାପରେ ପିଆଜ ବଡା ଫୁଟା ହବ ମାନେ ପିଆଜ ଫୁଟିକେ ଅଧିକ କରିକି ଦବୁ
ଆଉ ଯୋଉ ଆଜି ଇଏ କରିଦେଲା ଆଉ କାଲିକି ହବନି ନା? ଅ ହ ମୁଁ ସେଇଥି ପାଇଁ ମୁଁ କହିନି କାଲିକି ପୋଛି ଆଣିବୁ ବୋଲି। ଆଜି ପୋଦେଲଣି ତ କଣ କହିଲୁ, ମୁଁ କହିଲି କାଲିକି ପୋଛା ହବ ନା କଣ ଆଜି ପୋଛି ଦେଲୁ ହେରାକ ଦୁଆର ଯାକ ମାନେ ପୁରା ଭଲ କି ପୋଛା ହେଇଛି କାଲିକି ତୁ ଯେମିତି ଆରାମ୍ ସେ ପୋଷିବୁ ସେମିତି ଟିକେ ପୋଛି ଦେଲୁ। ତଳ ଫଳ ପୋଛିଦେଇଛ? ହଁ। ହଉ କାଲି କ ରୋଷେଇ ଘରେ ଯେମିତି ପୋଛାଯିବ, ଉପର ତଳ କି ପୋଛା ଯିବ ଆଉ। ସବୁ ଖାଲି ଗ୍ୟାସ ଟା ପୋଛିନି ନାଣ ଆଉ ନାଁ ମ ଗ୍ୟାସ୍ ତ ପୋଛା ହବ ରୋଷେଇ ସରିନେ ଆଉ, ପରିଶ୍ରମ କରିକି ମୁଁ ଏ ସିଏ ମାଛ କାଟିବା ପାଇଁ ଗଲେ ମୁଁ ଏପଟା ଏପଟା ଏତିକି ମୋ ସରଥିଲା ଏତିକି ଏତିକି। ତାପରେ ଦେବୁନୁ ଆଇଲା ମାଛ ଧରି ଆସିଲା ମୋ ପୁଅ ପିଲା ବଳ ଝିଅ ପିଲା ବଳ ବଳ ଭିତରେ ତଫାତ୍ ନାହିଁ ନା? ହେରା ହେରା ଟୋଟାଲ୍ ଛାଡିଲାନି, ହେରା ମୁଁ ହାତ ମାରିନି ମାନେ ଦି ଥର ତିନ୍ ଥର ଏମ୍ତି ରେ ରାମ୍ପିନି ମାନେ ମୋର ବଢେଇବା ଦରକାର ନାହିଁଁ ତାପରେ ଏ ଏତିକି ପର୍ଯ୍ୟନ୍ତ ଥିଲା ଏଇ ରାକ ମୁଁ ଏତିକି ଏଇ ଦିଟା ଦିଟା ଫ୍ଲାଟ୍ ଆଉ ଗୋଟେ ଗୋଟେ ଫ୍ଲାଟ୍ କରୁଛି ସୁବିଧା ହେବାକୁ। ଏଇ ଗୋଟେ ପ୍ଲେଟେ ଏ ଗୋଟେ ପ୍ଲେଟେ ହାର୍ପିକି ପକେଇ ନଥିଲି ମୁଁ, ମୁଁ ଖାଲି ଗୁଣ୍ଡ ପକେଇ ଗୁଣ୍ଡ ପକେଇଲି। ହେଇଟାକୁ ଆଣି ମାଜୁଥିନି। କସିକି ବହଳ ବସେଇନି ତାପରେ ଦେଖୁନୁ ଆସିକି ଏଇ ଖଣ୍ଡ୍ ଟାକୁ ଏଇ ଖଣ୍ଡ୍ ଟାକୁ କରୁଥିଲି, ଘର ସେ ଜାଗା ଜାଗା ପୋଛିଦେଲି ସେଇଥିପାଇଁ ଝାଳ ମାଳ ହେଇଯାଏନି। ଅ ହ। ସିଏ ସେଇପଟା ପୋଛିଚି ପା ହାଲୋ। କହ।
ଆଉ କଣ?
କହି ନେଇ ଯାଉନୁ ତୁ ତୁ ତ ଚୁପ୍ ହେଇକି ରହିବୁ ମାଙ୍କେଡି। ତୁ ଯାହା ଏଣୁ ତେଣୁ ସକାଳୁ ଉଠିଆ ରୁ ରାତି ଶୋଇବା ପର୍ଯ୍ୟନ୍ତ ଯାହା ହେନେ ଗପି ନେଇଯିବୁ। କିଛି
ରାତି ପା ରା ରାତିରେ ମୁଁ ସବୁ ମୁଁ କେ ଦିନ୍ ରାତିରେ ଦି ଘଣ୍ଟାରେ ଥରେ ଉଠୁଛି।
ହୁଁ।
ପ୍ରତ୍ୟେକ ଦିନ୍ ରାତି ଦି ଘଣ୍ଟାରେ ଥରେ ଉଠୁଛି, ଅନ୍ଧାରିଆ ବେଳେ ପାଷ୍ଟା ବେଳୁ ଆଉ ମୁଁ ଶୋଉନେଇଁ ତାପରେ ଉଠିକି ମୋ ପୁଅକୁ ଟିକେ ମୁଁ ମୋ ଖାଦ୍ୟ ମାନେ ମୋ ପାଖରୁ ଯାହା ଖାଇବାକୁ ତାକୁ ଟିକେ ଦୋଉଛି ହେଲା ତାପରେ ଖାଇଆକୁ ଦେଇ ସାରିକି ମୁଁ ନିଜେ ବ୍ରସ୍ କରୁଛି। ମୋ ପୁଅ ତେଲ ମାରି ହଉଛି ତାକୁ ମୁଁ କଳା ଲଗେଇ ଦଉଛି। ତାପରେ ତାକୁ ମୁଁ ସଜବାଜ କରିଦଉଛି ଟିକେ। ସଜବାଜ କରିଦେଇକି ତାକୁ ଟିକେ ଡ୍ରେସ ପିନ୍ଧେଇ ଦଉଛି ଡ୍ରେସ୍ ପିନ୍ଧେଇ ଦେଇକି ତାପରେ ପୁଣି ଖାଉଛି ତା ମେଡ଼ିସିନ ଖାଉଛି ମେଡ଼ିସିନ ଖାଇକି ଶୋଉଚି। ଶଉନାହିଁ ସିଏ ପ୍ରାୟ ଟାଇମ ତ ଶୋଇବନି ଅଧ ଘଣ୍ଟିଆ ସୁଆ ଶୋଇବ। ଦଶ ମିନିଟ୍ ଅଧଘଣ୍ଟେ ଏମିତି ଶୋଇବ କି ନାହିଁ ଉଠିବ।
ଏମତି ଆଉ।
ଓହୋ।
ଆଉ।
ସେଠି ବୁଟ ତରକାରୀ କରିବି ବୁଟ ସେଥିପାଇଁ ଇଏ କରୁଛି। ତାପରେ ମାଛ ଛଣା ଯିବ। ମାଛ ଆଜି ରଖା ହେଇସି ଏଇ ଦେ ସି ମାଛ କିଏ ଧରିଥିଲେ ନା କଣ ନେଇକି ଆସିଛନ୍ତି ଇଏ ଆଉ। ନେଇକି ଆସିଛନ୍ତି ଆଣିକି କାଟିିକି ମୁଁ ମୋବାଇଲରେ ଏ ଅଧିକ ଟାଇମ ଦଉଛିି ତାଙ୍କୁ ଟାଇମ ଦଉନି ବୋଲି ଖାଲି ଗେରେ ଗେରେ ଗପରୁ ମୁଁ ପଳେଇବି ମୁଁ ଆସିବି ସକାଳେ ଆସିବି। ମୁଁ ଏକାଥରକେ ପୁଣି ଯାଇକି ପଳେଇବି ମୁଁ ରାତିକି ଆସବି। ହଉ।
ଯେତେବେଳେ ଦେଖ ମୋବାଇଲ ଟା ରହିଲା। କହିକି ରାଉ ରାଉ।
ହେ ମାମା ଗଲାଣି ବ୍ରହ୍ମୁଣି ପାଳ ମାମା ମତେ ଫୋନ
ର ତୁ ତୋର କଥା ହେଇସାରେ ର।
ହୁଁ ହଁ ହଉ ସେ କରୁ।
ସନ୍ଧ୍ୟାରେ କଥା ହବୁ ତା ସହିତ।
ଅଁ
ଅବୁ ଉଠିଲା ନା କଣ ଅବୁ।
କହିଲେ ସେ କହିଲେ ସେଇଥିରେ ଚଳେଇଦବ ନା କଣ ସିଏ ଆଉ। ମୁଁ କହିଲି ମାଛକରାଇ ନାଇଁ ଯୋଉ ଇଏ କିସ୍ତି ଟା ତୁ ତାଙ୍କୁ ଦେଇଦବୁ। ଆଟେନସନ ମିଳିଲାନି ନା ସେଇଥିପାଇଁ ରୋଲ। ଆଉ ତୁ ସେତେବେଳେ ଫୋନ କରିଥିଲୁ ତାପରେ ମୁଁ କଣ କହିଲୁ ଯାଇ ଥିଲି ଗଲି ବସ ପୁରା ମୋର ଯୋଉ ଆଧାର କାର୍ଡ ଟା ଯୋଉ ଚେଞ୍ଜ କରିବି ବୋଲି ଖାଲି ଆଜି ଚେଞ୍ଜ କଲି
କରିନଥିଲୁ କି?
ଖାଲି ମୋବାଇଲ ନମ୍ବର ଟା ଆଉ ମୋ ଫଟୋଟା ଆଜି ଚେଞ୍ଜ ହେଲା। ନାଇଁ କାଲି ଖାଲି ଆଡ୍ରେସ ଟା ଆଉ ଇଏଟା ବସିବ ଆଉ।
ଉ ନା କାଲି କହୁଚି ତ କହିଲା ଦିନେ ଦି ଦିନି ଛାଡିକି ଆସିବ ଛାଡିକି ଆସିବ ମାନେ ସେ କହୁଚି ଗୁରୁବାର ଦିନ ଆସିବ। ତୋରେ ଗୁରୁବାର ଦିନ ପୁଣି ଯିବି, ସେ ଇଏ କରିବ ଏଇଟା ଆଉ।
ହୋଉ ତା ନେ? ମାନେ ହଉ ତାହେ ପୁଅ ପୁଅ ଆ ପୁଅ କାନ୍ଦିଲାଣି ପୁଅ କତିକି ଯାଉଛି ଆଁ?
ହଁ।